ହାଲୋ।
ହେଲୋ।
ହଁ।
ଖାଇ ସାଇଲୁଣୁ?
ହଁ ଖାଇକି ଜଷ୍ଟ ଉଠିକି ଆଇଲିି ଆଉ ତୁ?
ମୁଁ ଖାଇନି ଖାଇବି ଏଇକା।
ଆଉ ଖାଇବାକୁ କଣ ହେଇଚି ଘରେ?
ଖାଇବାକୁ ସକାଳେ ସକାଳେ ନା ଅଇକା?
ଏଇକା କଥା କହୁନୁ?
ଓ ଇଏ ଖାଇଥିଲି ଅରୁଆତ ଡାଲମା। ଖଟା କ୍ଷୀରି ଖାଇଥିଲି ଆଉ ବେସନ ତରକାରି।
ଓହୋ ସକାଳେ କଣ ଖାଇଥିଲୁ?
ସକାଳେ ଉଠିଲି ପାନସାଟାରୁ ଉଠିକି ଖାଇକି ଗଲି ଓଡସ। ଓଡସ କଦଳ ଖାଇଗଲି ଜିମ୍। ତାପରେ ଆଉ ଖାଇନି ତା ପରେ ନଅଟା ବେଳେ ଖାଇଥିଲି କଦଳୀ ଖାଇଥିଲି ଖାଲି। ଆଉ ତାପରେ ୱାର୍କ କରିସାରିକି ଖାଇଥିଲି ପ୍ରୋଟିନ୍ ଓଡସ୍ ଖାଇଥିଲି। ତାପରେ ଘରୁକୁ ଆସିବ ତ ଦିନରେ ଖାଇଥିଲି ଭାତ ବୋଉ କୋବି ତରକାରୀ କରିଥିଲା ଆଉ ତୁ?
ମୁଁ ଖାଇଥିଲି ମୁଁ ଦିନରେ କିଛି ଖାଇନି। ଅଇଗା ଭାତ ଖାଇକି ଆସିଲି ଆଉ।
ଓ ତୁ ରାତିି ରେ ଭାତ ଖାଉଚୁ?
ଦିନରେ ଖାଇ ନଥିଲି ତ ଆଉ ରାତିରେ ଖାଇଦେଲି।
ଓହୋ ଆଉ କଲେଜ ଯାଇନୁ କି ଆଜି?
ନା ବର୍ଷା କେତେ ଜୋରେ ହଉଚି?
ହଁ ବର୍ଷା ଜୋରେ ହଉଚି ପା ଘରୁ ବାହାରିହଉନି ଆଉ।
ବର୍ଷା ସରୁ ଯିବା ଆଉ।
ସକାଳ ଛଅଟା ରୁ ବର୍ଷ ହଉଚି ଆଉ ତୋର କୋଉ କଲେଜ୍? ତୋର?
ମୋର ଶୈଳବାଳା।
ଓ ଏଇଟା ପ୍ଲସ୍ ଥ୍ରୀ ନା ପ୍ଲସ୍ ଟୁ?
ପ୍ଲସଥ୍ରୀ ହେଲା।
ଆଟ୍ସେ ନା କମର୍ସ?
ଆର୍ଟସ୍।
ଓହୋ ଭଲ ଆଉ। ଆଉ ତୁ ପା ମେହେନ୍ଦି ଫେହେନ୍ଧି କରିୁଥିଲୁ ଭିଡିଓ ଛାଡିଥିଲୁ ମୁଁ ଦେଖୁଥିଲି ମଝିରେ।
ହଁ ମେହେନ୍ଦୀ କରେ ଆଉ ସିକିଚି।
ହଉ ମାନେ କଣ ବାହାଘରିଆ କୋଉ ମ୍ୟାରେଜ ଫଙ୍କସନ କରୁନା ନା ମାନେ କଣ କେମିତି?
ହଁ ବ୍ରାଇଡାଲ କରେ ପାଟି ୱେର ବି କରେ ସବୁ କରେ।
ଓହୋ ତାହେଲେ ତୁ ପୁରା ସିକିଗଲୁଣି ତାହଲେେ?
ହଁ ହଁ ପୁରା ଶିଖିଗଲିଣି ।
ଆଉ ଅଲଗା ଆଉ ମୋ ବାହାଘର ଟିକେ କରିଦବୁ ମୋର ଆଉ ।
ତାହେଲେ ବାହାଘର ବି ବାହା ବି ଜଲଦି ହବାକୁ ପଡିବ ନା?
ବାହା ହେଲେ କରିବୁନି ଡାକିବି କାହ୍ନିକି ତତେ ତ୍ମେହେନ୍ଦୀ ଟିକେ କରିଦବୁ ।
ହଁ ସେ ଟାଇମିରେ ଜଦି ମୁଁ ବାହା ହୋଇଯାଇଥିବି
ଆଉ ବାହା ହେଇଥିଲେ କଣ ହଁ ଆସିକି କରିବୁ । ତୋର ଭାଇଟାର ଗୋଟେ ବାହାଘର ହବ ଆ ମେହେନ୍ଦି କରିବି ଆଉ ।
ହଉ ଆଉ କରିବା ଆଉ
ହଁ । ଆଉ ଯୋଉ କେତେବେଳେ ଆସୁନୁ ଘର ଆଡେ
ଯିବି। ଯିବା ଆଉ ତୁ ଆସ ନବାକୁ କାଲି ପରଦିନ ଆଡ଼କୁ ପାସେ ଓଯିବା ଆଉ ସେପଟେ କାମ ସେପଟେ ଜଣଙ୍କର ମେହେନ୍ଦୀ କରିବାକୁ ଯିବାର ଅଛି ନା ସେଇପଟେ ଆସିବୁ ଟିକେ ନେଇଯିବୁ ଆଉ
କେତେ ଟଙ୍କା କଣ ମେହେନ୍ଦି କଲେ କେତେ ଟଙ୍କା କଣ ଦଉଛନ୍ତି? ମାନେ କଣ ହାତ ନେଇକିନା ମାନେ କେମତି କଣ ପଇସା
ହାତ ନେଇକି
ହାଲୋ
ହଁ ।
କେନତି କଣ ପଇସା ଦଉଛନ୍ତି?
ହଁ ହାତ ନେଇକି ହେଲ୍ପ ନେଇକି ଯାହାର ଯେତିକି ସେତିକି ସେଇ ହିସାବ ରେ ନିଆହଉଛି ଆଉ
ଓ ହଁ ହୁଁ ହୁଁ ବଢିଆ ଆଉ ଆଉ ଯିବି ଆସୁନୁ କେବେ
ହଁ ଯିବାଆଉ କେବେ ଗୋଟେ ଜଣ୍ଟେ କରିବା ଆଉ
ଉଁ କିମି ମାସିଲେ ସିନା ଭଲ ନା ଆଉ ସକାଳୁ ଜିମି ଆସିବୁ ହାରି ।
ଯିବା ଦେଖିବା କୋଉଦିନ ଗୋଟେ ଆଡମିସନ କରିଦବା ଆଉ ।
ଓହୋ ଆଉ ବାବାଙ୍କ ଦେହ ଭଲ ହେଲା?
ହଁ ଭଲ ଅଛି ।
କଣ ହେଇଥିଲା କଣିବା
ହଁ ତା ଦେହ ଟିକେ ଖରାପ ରହୁଥିଲା ଆଉ
ଓହୋ ମେଡିସିନ୍?
ହଁ ମେଡିସିନ ବି ରେଗୁଲାର ଚାଲିଛି ।
ଚାଲିଛି ମେଡ଼ିସିନ୍?
ହଁ।
ହଉ କଣ୍ଟିନ୍ୟୁ କରୁଥା ମେଡିସିନ ଦେଖୁଥବୁ ଆଉ
ହଁ ।
ଆଉ ରାନ୍ଧି ଆସିନି
ସେ ଆସିବ କହୁଥିଲେ ଆଉ। ଆରିି ଭିତରେ କେବେ ଗୋଟେ ଆସିବ ଆଉ
ଓହୋ ଆଉ କେବେ ତା ବାହାଘର କେବେ ହେଲା?
ତା ବାହାଘର ଏଇ ଡିସେମ୍ବର ମାସରେ ହେଇଚି ଆଉ।
ଓ ସେ କହିନାହିଁ ତୁ ମୁଁ ଜାଣିପାରିଲି ନାଇ। ଆ ସେଇପାଇଁ ମୁଁ ତୁ ଥରେ ନାଇଁ ଡାକିନ ତୁ ଫଟୋ ଛାଡି ମୁଁ କହିଲି କଣ ବାହା ହେଇଗଲା ମତେ ଡାକି ନାହିଁ ମୋତେ। ସେଇପାଇଁ କହିଲ ଆଉ ମୁ ଟିକେ ଗାୟତ୍ରୀକୁ ଟିକେ ପଚାରି କଣ ମନ ନାହିଁ କଣ କି ବୋଧେ ବ୍ୟସ୍ତ ଭିତରେ ରହିଯାଇଚି ମନ ନାହିଁ ଆଉ।
ହଁ ତା ମନ ନଥିବ ଆଉ।
ହ ମୁଁ ବି ରହୁନଥିଲି ନା ଏଠି ଘରେ ପଳେଇଥିଲି ମାମୁଁ ଘରେ ରହୁଥିଲି ତାର ମନ ନଥିବ ଆଉ।
ଓହୋ ତୋ ମାମଁ ଘରଟା କୋଉଠି କି?
ମୁଁ ଆମ ଘର ପା ଯାଜପୁର।
ଯାଜପୁର।
ଆଁ ସେ ସିଆଡେ ରହୁଥିଲି ଯାଇକି ଆଉ ଦୁଇ ଜାଣି ତାର ବାହାଘର ହେଇଗଲା। ସ୍କୁଲ ଛାଡି ବି ଆମର ତାପରେ ଦଶ ବର୍ଷ ଭଳିଆ ହେଇଗଲାଣି। ଆଉ ମନ ନାହିଁ ଆଉ ତାରେ ବୋଧେ ମନ ନାହିଁ ମୋ କଥା ଆଉ। ଯେତେବେଳେ ମନ ଥିଲା ସାଙ୍ଗସଥି ବୁଲା ବୁ ହଁ।
ବ୍ୟସ୍ତରେ ଥିବ ମନେ ନଥିବ ତା
ଆଉ ରାନ୍ଧି ତ ରାନ୍ଧି କହିବୁ ଟିକେ ଫୋନ ମାରିବି ଟିକେ ମତେ।
ହଁ କଇିବି କଲ କରିବ।
ସ୍କୁଲ ଯେତେବେଳେ ଆସେ ଭଲ ପାଠ ପଢେ ଭଲ ପିଲାଟା ମିଶିକି ସ୍କୁ ସ୍କୁଲ ଯାଉ ତାର ମୋର ତା ଆ ଭଲ ପାଠ ପଢେ ତାର ମୋର ବେଷ୍ଟ ଫ୍ରେଣ୍ଡ ଥିଲୁ ସ୍କୁଲରେ, ଏ ମୋ ଭଉଣୀ ଗୋଟେ ଥିଲା ବା
ଅ ହ ଭାଇଗଡ ତେବେଳେ କିନ୍ତୁ ବାହାଘର ରେ ଡାକିିନଥିଲ
ମନ ନାହିଁ ଆଉ। କଣ ଅଟା ଦିନ ବାହ ହେଇ ଯାଇଥିବ କଣ ହେଇଥିବ, ଫନ ମାରିନି ଆଉ। କୁ କେତବେଳେ ଫୋନ ମାରି ମାରିବିକୁ ତା ନମ୍ବର୍ ଟା ନାହିଁ ତା ନମ୍ବର ଟା ଟିକେ ଛାଡିଦବୁ ଟେ ହ୍ୱାଟସଆପ ରେ। ଟି କ ନା ତୋ ତୋ ଦେଖ ଦଖା ହବ ତୁ ଟିକେ କହିବ ଆରେ ଆଉ କଣ ତୁ ଅଭି ହେଇକି ଡାକିନୁ ବାହାଘରରେ? ତାକୁ ଟିକେ କଥା ହବୁ ତା ସହିତ।
ହଁ ତା କହିଦେବି ମନ ନଥିବ ଆଉ। କାମ ଏପଟ ସେପଟ ବହୁତ ଜର ହଉଚି।
ବର୍ଷା ଯେମିତି ଆଉ ଗରମରେ ବର୍ଷା କାହିଁ ର ଗରମ ଏମିତି ଲାଗୁଚି ରହି ହଉନାଇ ଘରେ।
ହଁ ହଁ ହଁ ବର୍ଷା ହେଇକି ବି ଗରମ ଲାଗୁଚି।
ହଁ ବା ଆଉ ଧରିତ୍ରୀ ଖବର କଣ ଭଲ?
ହଁ ଭଲ ଆଉ।
ଆଉ ପାଠଶାଠ ପଢୁଚୁ ନା ପଢୁନାହିଁ ସେ ଆଉ?
ହଁ ସେମିତି ପାଠ ପଢା ଚାଲିଚି ତାର ଆଉ।
ଓହୋ ଆଉ ନତବ କେମତି ଅଛନ୍ତି!
ନ ତବ ବହୁତ ବଢିଆ ଅଛନ୍ତି।
ତ ଭଲ ଅଛନ୍ତି କେବେ ଗୋଟେ ଦେଖିବା ଯାଇନି ନା ବହୁତ ଦିନ ହେଲା ତାଙ୍କ ଘର ଆଡେ। ଦେଖା କରିବି ଟିକେ କେତେବେଳେ ଯାଇକି କଥା ହେବି ଟିକେ। ସ୍କୁଲ ଛାଡିଲା ଦିନଠୁ କଥାବାର୍ତ୍ତା ନାହିଁ ତାଙ୍କ ଘରକୁ ଯାଇନି।
ହଁ। ଆସିବୁ କେବେ ଗୋଟେ ଆଉ ଏପଟକୁ ଆଉ।
ହଁ ଯିବା ଗୋଟେ କେବେ ଯାଇନେଇ ବହୁତ ଦିନ ହେଲା। ଆ ସିଆଡେ ରହି ଯାଉଥିଲୁ ମାମୁଁ ଘର ଆଉ ଇଆଡେ ଆଉ ଆସିନି ଇଆଡେ ଗାଁରେ ଆଉ। ତାପରେ ବି ବହୁତ ଦିନ ହେଲା ଆସିନି ଯିବା କେତେବେଳେ। ଆଉ ତମ ଗାଁରେ ଯୋଉ ଶିବ ମନ୍ଦିର ଥିଲା ଅଛିଟି?
ହଁ ଅଛି।
ଆଉ ଏବେ ଆଉ କଣ ହଁ ହଁ ମୁଁ ସୁ ଶୁଣିଥିଲି ଗୋଟେ କଣ ମନ୍ଦିର ଦିଟା ପଚିଷ୍ଠା ହେଇଚି କୋଉ ମନ୍ଦିର?
ହୁଁ ମଙ୍ଗଳା ମନ୍ଦିର ଆଉ ଶନି ମନ୍ଦିର ଆଉ।
ଆଉ ଯାହା ହଉ ଗାଁରେ ଦିଟା ମନ୍ଦିର ହେଇଗଲା ଭଲ। ଆଉ ଆମ ଗାଁରେ ବି ମନ୍ଦିର ଅ-ଅଛି ଯେ। ଶିବ ମନ୍ଦିର ଅଛି, କାଳୀ ମନ୍ଦିର ଅଛି।
ଆଚ୍ଛା।
ଆମେ ବି ରାମଲୀଳା ବି ଶିଖୁଚୁ ଜାଣିଛୁ।
ଶିଖୁଚ ରାମଲୀଳା କୋଉ ବହି କରୁଚ?
ନୂଆ ବହି ଶିଖୁଚୁ ଏବେ ଏ ଏ ଶିଖିଥିଲୁ ଇନ୍ଦ୍ରଜିତ ବଧ। ତାପରେ ଏବେ ମଇରାବଣ ବଧ ଶିକା ହବ ଏବେ ବହି ପୂଜା ହେଇଗଲା। ଆଉ ବନବାସ ବହି ତ ଶି ଶିଖି ଯାଇଚୁ, ଲକ୍ଷ୍ମଣ ଶକ୍ତିବଧ ଶିଖିଚୁ, ସୀତାଚୋରି ଶିଖିଚୁ। ଆଉ କୁମ୍ଭକର୍ଣ୍ଣ ବଧ ଶିଖିବୁ। ଉ ଟିକେ ପିଲା ହଉନାହାନ୍ତି ତ ଆମର। ପିଲା ହେଲେ ଅଧିକା ପିଲା ହେଲେ ଶିଖିବୁ। ହବ। ଆଉ ଯାତ୍ରା ଫାତ୍ରା ଯୋଉ ମାନେ ଦେଖିଆକୁ ଲୋକ ଯେମତି ହଉଛନ୍ତି ରାମଲିଳା ଦେଖିବାକୁ ସେମତି ହଉନାହାନ୍ତି। ଠାକୁର ଜିନଷ ଦେଖିବେ ଭଲ ନା ଆଉ।
ଅଇକା ଜେନେରେସନ ଚେଞ୍ଜ ହେଇଗଲାଣି ନା।
ଏ ଆଗୁରୁ ବୟସ୍କ ଲୋକମାନେ ବସିକି ଦେଖୁ ଦେଖୁଛନ୍ତି ରାମଲୀଳା ସେମତି।
ଅଇକା ଥୋଡି କିଏ ମଡର୍ନ ଦେଇ ଦେଖିବ ରାମଲୀଳା ଥୋଡି।
ସେଇ କଥା ବା ଭଲ ଜିନଷ ଲୋକ ଦେଖୁନାହାନ୍ତି ଆଉ। ଯାତ୍ରା ବାତ୍ରା ଦେଖିଲେ କଣ ଲାଭ କହୁନୁ?
ଠିକ।
ହୁଁ ଆଉ ତୁ ଗାଡି ଚଲା ଶିଖିଲୁ ନା ଶିଖିନୁ?
ହଁ ମୁଁ କାର୍ ଚଲା ଶିଖିଚି।
ଓହୋ କଲେଜ ନେଇକି ଯାଉଛୁ କାର ନା ଆ।
କାର କେନ ନେଇକି ଯିବି କଲେଜ ସ୍କୁଟି ନେଇକି ଯିବି ନା।
ଓହୋ କାର ଘରେ ଚଲଉଥିବୁ ଇଆଡେ ଆଉ। ଉଁ ନରାଜ ଫରାଜ ଯାଉଥିବୁ କେତେବେଳେ ଆଉ।
ହଁ ଯାଏ ନରାଜ ଆଡେ ଯାଏ।
ଓହୋ। ଆଉ ମୁଁ ଗୋଟେ କେବେ ଯିବି, ମୁଁ ତ କାର୍ ଚଲା ଶିଖି ନାହିଁ। ତୁ ଗଲେ ତୋ କାର୍ ଟା ଗୋଟେ କେବେ ନେଇକି ଯିବା। ଯିବା ତୁ ଚଲେଇବୁ ଆଉ ଚଲା ଶିଖିଚୁ ତ ଠିକସେ ରେ।
ହଁ ହଁ ଚଲାଏ ମୁଁ ପ୍ରୋ ଡ୍ରାଇଭର।
ଆ ରେଡି ତାହେଲେ ଆଉ ତାହେଲେ ଯିବା ଗୋଟେ କେବେ? ନରାଜ ଯିବା ତୁ ମୁଁ ଆଉ ରାନିିକି ଡାକିଦବା?
ହଁ।
ଅବିକା ମନ ଦୁଖଃ କରୁଛି ତାକୁ ବାହାଘକୁ ଡାକିଲୁ ନେଇ ତା ନମ୍ବର ଟା ବି ନାଇଁ କଟି ଯାଇଛି ନା
ହଁ
ଆଉ ତା କଥା ଟା ମନେ ପଡେ ମୋର ଆଉ କଣ କ କ କଥା ହେବିକି ଏମିତି ସିଏ ତ ମତେ ଫୋନ ଫାନ ମାରୁନି କିଛି ନାହିଁ ଭୁଲିଗଲା ଆଉ
ହଁ ମୁଁ କହିଦେବି ଆଉ ତତେ କଲ କରିବ ଆଉ
ହଁ ହଁ ଆ ଆମିଲା ଯୋଉ ଶିଖୁଛନ୍ତି ତମର ଅ ଆମେ ତ ଆମର ସାର ତମର ଉ ଶିଖୁଛନ୍ତି ପିଲାରା ତମର ସାର ଅଛନ୍ତି ନା ବାହାରୁ ଆସୁଛନ୍ତି ଶିଖେଇବା ପାଇଁ ଓ ମୁ କହିଲି ବୋଧେ ବାହାରୁ ଆସୁଛନ୍ତି ଶିଖେଇବା ପାଇଁ
ନାଇଁ ନାଇଁ ଅଛନ୍ତି।
ଓହୋ ଭଲ ଶିଖଉ ଛନ୍ତି।
ହଁ ଭଲ ଶିଖଉଛନ୍ତି
ଆମରି ଆମର ଯାଉ କମ୍ପିଟିସନ ଯାଉ ଆମେ ରାମଲିଳାରେ। ଆ ନାଁ ଅଛି ନା ଆମର।
ଓହୋ ହ ତମେ ତ କେବେ ତମର ଆଗରୁ କରୁଥିଲେ ବୋଧେ।
ହଁ ଆମର ବହୁତ ପୁରୁଣା ଅନୁଷ୍ଠାନ ନା ଆମର।
ଅ ହ ଆମର ଏବେ ନୂଆ ନୂଆ ଶିଖୁଛନ୍ତି ନା। ଦି ଚାରି ବର୍ଷ ହବ ଚାଲିଛି।
ଓହୋ। ଓ ହୋ ଆଉ କାଲି ତ ବୁଧବାର ଅଛି କାଲି ବୋଧେ ଆଇଁଷ ଖାଇବୁ ଆଉ।
ହଁ। ବୁଧବାର କିଏ ଆଉ ସାଧା ଖାଇବ କି ବସିକି ଆଇଁଷ ହିଁ ଖାଇବେ ସବୁ
ହ ତୁ କଣ ମାଛ ନା ଚିକେନ ନା ମଟନ।
ହୁଁ ମୁଁ ତ ମଟନ ଖାଏ ଦେଖିବା କାଲି ମଟନ ଆସିପାରେ ଆଉ।
ଓହୋ।
ଓହୋ ଆ ଆଉ କଣ କହୁଛୁ କହୁନୁ।
ଆଉ କଣ କହିବି ଆଉ ତମ ଘରେ କେମିତି ଅଛନ୍ତି।
ହଁ ସେମିତି ବଉ ଦେହ ଟିକେ ଭଲ ନଥିଲା ବାପାଙ୍କ ଦେହ ଟିକେ ଏମିତି ଖରାପ ଚାଲିଛି ସିଚୁଏସନ ତ ଖରାପ ଆଉ। ଭଉଣୀ ବାହାଘର ଟା ହେଇଗଲା ନା। ଲିଜାର ଆଉ ପଇସା ପତ୍ର ଟିକେ ନାହିଁ ଧାର ଉଦ୍ଧାର ଟିକେ ହେଇଯାଇଛି। ଝିଅଉ
ହଁ ହଁ।
ଏ ଟିକେ ଟେନସନ୍ ଟିକେ ଲାଗୁଛି ଆଉ।